ହ୍ୟାଲୋ।
ହଁ।
ଖାଇକି ଶୋଇପଇଲୁ କି?
ନା ମ ଖାଇକି ଶୋଇପଇଲି।
କମ୍ପ୍ଲିଟ?
ହଁ କମ୍ପ୍ଲିଟ୍।
ଥାଟି ପୁରା କମ୍ପ୍ଲିଟ୍ ହେଇଗଲା।?
ଉୁଁ ସେଥିରୁ ଜିରୋ ଜିରୋ ଜିରୋ ଜିରା ପୁରା ଗଦେଇ ହେଇଯାଇଛି।
ମାନେ?
ଭଏସ ରା କଟିଗଲା କଲ୍ ଇଏରୁ ଜିରୋ ହେଇଯାଇଛି ତମକୁ ଗୋଟେ କଲ୍ କରିଥିଲି କଟିଗଲା। ଆ ଚଳିବ ସେଟା ଛାଡମ ଆଉ କଣ କହୁଚ କୁହ?
ପାଞ୍ଚଟା ଏନା ଥବ ତିନ ପାଞ୍ଚଟା ଆଉ।
ହ ପାଞ୍ଚଟା ଯେ ଏଇନା ଦି ଗୋଟେ ଦିଟା କରିଦିଅ ତାପରେ ସନ୍ଧ୍ୟାବେଳେ କରିବ ମୋ ଫୋନ ପୁରା ହିଟ୍ ହିଟର।
ପ୍ରତେକ୍ କରିକି ଦି ଦିନକୁ ପାଞ୍ଚଟା ନା ଟୋଟାଲ ପାଞ୍ଚଟା?
ନାଇଁ ତମେ ଜଣକୁ ପାଞ୍ଚଟା ମୁଁ ତମକୁ ଦେବି ଆଉ ଦିଟା ନମ୍ବର ତମେ ଏମାନଙ୍କ ସହିତ କଥା ହେଇଯିବ। ହେଲା।
ନା ମୁଁ ଆଉ କାହାକୁ ସାଙ୍ଗ ପିଲା ଆଡ଼୍ କରିଦେବି।
ହୁଁ ଆ କଣ?
ନା ଆଉ କେଉ ସାଙ୍ଗ ପିଲା କୁ ଆଡ଼୍ କରିଦେଲେ ହବ।
ହଁ ଭାରି ଏମିତି ଆଡ୍ କରୁଛ। ଏ ରୋଲ କରନି?
ଆଉ ଅଁଗୁ କଣ କରୁଚି?
ଏଇଟା ସାତ ବର୍ଷ ସବୁ ନାଟକ କରୁଛନ୍ତି ଦି ଜଣ ଯାକ ଇତିର ଓମ୍ ର ପିଙ୍କି ମୁଁ
କୋଉଦିନ ଗଲ ବେ କୋଉଦିନ ଗଲ?
ଏ ପୁଅ କାଲି ଆଇଲୁ ପା।
କୋଉଟା ରେ?
ବସ।
ବସରେ ପଳେଇଲ।
ହୁଁ ଆଉ କଣ ଡର ମାଡୁଚି।
ଶଳା ତମ ତ ଭାରି ସାହାସ ରେ ପଳଉଛ ବସ୍ ଫସ୍ ରେ।
ଆଉ ପଳେଇବୁନି ନା।
ହଁ।
ଆଉ ଆସିଗଲୁ। ଅ ଡ ସାହାସ କଣ ମନ ହେଲା
ହୁଁ।
ହୁଁ।
ଦୁତିଆ ଆସିକି ଛକରୁ ନେଲା।
ହଁ। ଷୋହ୍ଳ ହଜାର ନା।
ହୁଁ ହୁଁ ଚଗିଲୁ।
ଆ ହୋ
ହୁଁ।
ପାମ୍ପଡ ଖାଇବୁ।
ଦଉନ। ମୁଁ ବି ଖାଇଛି ମୁଁ ବି ଖାଇଛି।
ଚାଇଞ୍ଚି ପାମ୍ପଡ ରାଗ ପାମ୍ପଡ।
ମୁଁ ବି ଖାଇଛି ଶାଗୁଆବଟା ଚାଉଳ ପାମ୍ପଡ ଟା।
ହୁଁ।
ନା ରଖିଥା ମୁଁ ଗଲେ ସୋମବାର ଦିନ ଆଣିବି।
ସୋମବାରେ ଆସିବୁ।
ହୁଁ। ହେଇଟି ଗୋଟେ କାଟୁନ୍
ତ ମାଇଁ କଣ କହୁଥିଲା କଟିଗଲା।
କହିଲେ କାଟ। କେଆଣି ସେ ବାୟାଣୀ ଲୋକେ। ମୁଣ୍ଡ କାମ କ
ଯେତେ ବଢିବ ସେତେ ପଏଣ୍ଟ ଆସିବ ଜାଣିଚୁ ନା ନାହିଁ?
ଉଁ ମୋର ମାତ୍ର ବାଉନ କେତେ ତମେ ତ ସବୁ ଥିର ଅଧା ଅଧାରୁ କାଟି ଦଉଚ ଆଉ।
ନାଇଁ ଟେନ୍ ଏ ଉପରୁ ଯେତେ ବଢ଼ିବ ପଏଣ୍ଟ୍ ଆସିବ।
ଉଁ କିଏ କହିଲା?
ଆଉ ଦେଖିନୁ ସ୍କୋର୍ ଦେଖିନୁ?
ହଁ
ଆଉ ମିଆଁଉଙ୍କୁ ରଖେଇ ଦଉନୁ।
ଉଁ ରଖେଇ ଦେଇଛି ପୁରେଇଚି ତ। ହୁଁ।
ମିଆଁଉ କୁଆଡେ଼ ଗଲା?
ସିଆଡେ ବଇଚି।
ଆଉ ତାହେଲେ ମିଆଁଉକୁ କହିବୁ ମିଆଁଉ କୋଧିକି ଲଗେଇକିନା।
ଉଁ ଏଣିକି ମାମୁଁ ତ ଉଁ। ହୁଁ ଲଗେଇଦବ। ଗ୍ରୁପରେ କଣ ଅଛି?
ସେ ଅଜି ଖୋଲିଚି।
ଆଁ।
ମିଆଁଉ ଖୋଲୁଚି?
ହଁ।
ପାଟି ପୋଲାରେ
ଉଁ ରାଗ କାଇଁ ଖାଉଥିଲ କି?
ହୁଁ।
ରାଗ କାଇଁ ଖାଉଥିଲ?
ନା ମ ଏରାକ ଉଁ ମସଲା ପାମ୍ପଡ଼ ନୁହଁ
ହୁଁ।
ପାଞ୍ଚ ଟଙ୍କିଆ।
ଏଟା ଏତେ ରାଗ ବୋପା ମା।
ଓମ୍ କାଇଁ ଚଗଲା ହୋଉଚୁ କିରେ ହୁଁ।
ପୁଅ ଶୋଇଚି କି?
ଉଁ ହାଲୋ ପୁଅ ଶୋଇଚି ମୋ ଖରାପ କରିଦେଲା ଗୋଟେ। ଚାର୍ଜଲ୍ ଟିକେ ପାର୍ସଲ କରିବ?
ମୁଁ କଣ ପାର୍ସଲ ବାଲା?
ଉଁ
ମୁଁ କଣ ପାର୍ସଲ ବାଲା ତମକୁ ଗୋଟେ ଚାର୍ଜର ପାର୍ସଲ କରିବି।
କଁ କରିଆ ଚାର୍ଜର ଉରା ଗଲା ତୋ ମାଇଁ ଯୋଗୁ ଗଲା ଖରାପ ହେଲା। ତୁ ସବୁବେଳେ ତାକୁ ଗଣ୍ଡି ମୁଁଣ୍ଡ କରିକି ଅଲଗା କରେଇ ଦେଲୁନୁ।
ମାଇଁ କୁ କୁହ ମାଇଁ ଗୋଟେ
ତା ଯୋଉଁ ମୋ ଚାର୍ଜରଟା ଗଲା ନଷ୍ଟ ହେଇଗଲା ଏଇନା ପାଆଁସ ଟଙ୍କା ଦରକାର। ତାର ଗୋଟେ ଚାର୍ଜର କିଣିବି ନହେଲେ ମୋ ମୋବାଇଲ୍ ସୁଇଜି ଅପ୍ ହେଇଯିବ ସବୁବେଳେ।
ଉଁ।
ସିଏ ମୋବାଇଲ ସୁଇଜି ଅପ୍ ହେଇ ଗଲେ ଆଉ ଫେଣି ମୁଁ କେମିତି କାମ କରିବି।
ଧନ ସେଟା ଭାଙ୍ଗିଯିବ ହୁଁ ହଁ ପା। ମୋ ଫୋନ୍ ପୁରା ହିଟର।
କି ତୁ କ'ଣ କରୁଥୁଲୁ କି ଦିିନ ଆଙ୍କ?
ଦିନ ଆଙ୍ଗ କ'ଣ ପାଇଁ କ'ଣ କରିବି।
ଆଏ ହିଟର କ'ଣ ଥିଲା।
ଖରା ତାଙ୍କ ଆଡେ ଜୋର କେତେ ଇଣ୍ଡଷ୍ଟ୍ରି ଜାଗା ଟା ଖରା ହୋଉଚି କେତେ ଜୋରେ। ମାନେ ଟିକେ ଅନ୍ କରିବୁ ମାନେ ଫୋନ ପୁରା
ଏ ରାଗଉରା ରେ ରାଗଉରା, ରାଗଉରା ହାତ ଉରା ଏ ନେ। ନାଇଁ ରେ ଆଖି ପୋଡିବ ଯା ଧୋଇହେଇକି ଆସିବୁ ଯା, ଯା, ଯା। ଯାବେ ଗି ଯା ହାତ ଧୋଇ ହବୁ। ଏପଟକୁ ଆ। ଆଉ ତୋ ମମି କ'ଣ କରୁଥିଲା ବେ?
ଆଁ
ହ୍ୟାଲୋ।
ହଁ।
ତୋ ମମି କ'ଣ କରୁଥିଲା?
ମୋ ମାମା।
ହୁଁ।
ମୁଁ ମାମା ଯାଇଛି ଭୁବନ ପରା।
ଆଉ ବାବୁନଟା କୁ ନେଇ ଗଲନି।
ତାକୁ ଆଣିକି ଏଠି କ'ଣ, କ'ଣ ନାଚ କରିବି। ଆସି ଏଠି ରୋଲ କରୁଛନ୍ତି ମୁଁ କହିଲି ବାଡେଇବି। ଟୁରେ, ଟୁରେ କାଲି ଯାଉଛୁ। ଟୁର୍ କ'ଣ ଟିଉ ସନ୍। ନା ଟିଉସନ ଛୁଟି ହବ ପିଙ୍କି କାଲି ଏଠୁ ଗଲେ କେନ୍ଦ୍ରାପଡା ଯିବ।
ଉଁ ତାଙ୍କ ଯୋଉଁ ଇଏ। ତା ନର୍ସିଂ ତା ନର୍ସିଂ ପାଇଁ କାଲି ଡ୍ରେସ୍ ଆଣିବାକୁ ଯିବ। ହୁଁ।
ଉଁ।
ଆଉ କ'ଣ କହୁଛ।
ହ୍ୟାଲୋ।
ଯିବା ତମ ସେମାନେ ଯିବେ ଡ୍ରେସ୍ ପାଇଁ ବା ବସ୍ ରେ ଆଁ।
ନାଇଁ ଘରୁକୁ ଯିବ ଘରୁକୁ ଯିବ ଘରୁ ଚାରିଟା ବେଳୁଆ ଯିବ।
କିଏ କିଏ ଆସିବ? ଆଁ ହାଲୋ। ହେଲୋ ଅଛ କୁ ହାଲୋ